ଆଜ୍ଞା।
ହ୍ୟାଲୋ।
ଆଜ୍ଞା ନମସ୍କାର।
ନମସ୍କାର ନମସ୍କାର କଣ କରୁଚ଼?
ଜି ଆମେ ବି ଏଇଠି ଏଥିଲା ରାତି ପାଇଁ ପିଠା ହବ। ତ ତାକୁ ଟିକେ ପାଉଡର ବନଉଥିଲୁ ଆଉ
ଆଚ୍ଛା ଆମର ବି ତ ସେଇ ମୁଁ ବି ବହୁତ ଲୋକ ସେ ବିରି ଆଉ ତମର କି କି ପିଠା କରିବେ?
ଆମ ଘରେ ବୋଧେ ସେଇ କଣ କୁହନ୍ତି ପୋଡ ପିଠା ତ ମୋ ବୋଉକୁ ଆସେ ନା ସେଟ ସବୁ ଦିଅନ୍ତି ମୋ ବଡ ମା ବି ଦିଅନ୍ତି ମାମୁଁ ଘର ଦିଅନ୍ତି ସବୁ ମିଶିକି ଦେଇ ଦିଅନ୍ତି। ଆଉ ଇଏ ବୋଧେ କରିବ ସିଜା ପିଠା ସେ ଚକୁଳି ପିଠା।
ହଁ।
ଆହୁରି ବି ସବୁ ଲୋକଙ୍କ ରୁହେ ମଣ୍ଡା ପିଠା ଆରିସା ପିଠା। କେତେ କଣ ଛେନା ପିଠା ସେ କଣ କେତେ ପ୍ରକାର ହୁଏ।
ଆମର ଏଇପା ପିଠା ପାଇଁ ମୋର ବସି ବିରି ଧଉଥିଲି ବିରି ଭେଦା ହେଇଥିଲା ବିରି ଧଉଥିଲି। ଆମର କେତେ ପିଠା କଣ ସବୁ ବିରିକୁ ଭେଦା ହେଇକି ଥାଏ ହେଲା କି ସକାଳ ଧର ଭେଦ ଦେବ ଚାରିଟା ସନ୍ଧ୍ୟାଳକୁ ତାକୁ ଚୋବାଟା ଛାଡି ଯାଇଥାଏ ଦେହେତୁ ତାକୁ ହାତରେ ବସି ଘଷିବ ରଗୁଡିବ ରଗୁଡିବ।
ହଁ ତାକୁ କଇସ ଖରାରେ ଶୁଖେଇଦେଲେ ସେ ଫୁଲିଯାଏ ଆଉ ଜଲ୍ଦି ତା ଚୋପାଟା ଛାଡିଯାଏ।
ଆଛା ଭଲ କଥା କହିଛ ଭୋଉଣି ମୁଁ ଏଥର ପରେ ଯେତେଳେ କରିବି ତାକୁ ସେଇୟା କରିବି ଖରାାରେ ଶୁଖେଇ କରିବି।
ରଜ ପରେ ଆଉଥରେ କରିକି ଦେଖିବୁ ତ।
ହଁ ହଁ।
ଆଉ ଅ-ଅ ଆଉ କଣ ସବୁ ଖବର ସବୁ ଭଲ।
ହଁ ମୁଁ ଭଲ ତମ ତମେ ଏବେ କେମତି ଅଛ।
ଆରେ ମୁଁ ଟିକେ ମଝିରେ ଟିକେ ମୋ ଦେହ ଟା ଟିକେ ଖରାପ ଥିଲା। ହ ତାପରେ ମୁ ଟିକେ ଚିକିତ୍ସିତ ହେଲି ଔଷଧ ପତ୍ର ଖାଇଲି। ଆଉ ଠିକ୍ ଟାଇମ ରେ ତ ଔଷଧ ପତ୍ର ନ ଖାଇଲେ ଭଲ କଥା ନୁହଁ ତ ମୁଁ ଖାଇକି ମୋ ଦେହଟାକୁ ଭଲ କରିଦେଲି ଆଉ
ଆଚଛା ଆଚ୍ଛା।
ଆଉ ଯାହା ହଉ ତମେ ତମ ମା ବାପାଙ୍କୁ ସାହାଯ୍ୟ କରୁଚ଼।
ହଁ ଆଜି ମୁଁ ବଢି କରୁଥିଲି ବରା ବଢେଇ ଫେଣଉଥିଲି ବସ ସେ କିି ବଢିର ବାଟଣ ନା କଣ କୁହନ୍ତି ତାକୁ
ହଁ ହଁ ବଢି।
ହଁ ସେଇଆକୁ ବସି ଫେଣିଇ ଫେଣି ମତେ ତ ମୋ ହାତ ଗୋଟେ ପିନ୍ଧିକି ଫଟଉଚି।
ସେ ଯାହା ହଉ ଆମେ ଛୁଆ ହେଇକି ଯଦି ବାପା ମାଙ୍କୁ ସାହାଯ୍ୟ ନ କରିବା ତା ଏଲେ ଆଉ କିଏ କରିବ ଏଇଆତ ଏଟା ଅଉଚି ଆମ କର୍ତ୍ତବ୍ୟ।
ହଁ ଆଉ
ସେ କହିଲ ଗୋଟେ ଛୁଆର ତା ବାପା ମାଆଙ୍କ ପ୍ରତି ଗୋଟେ ଛୁଆର ତା ବାପା ମାଙ୍କ ପ୍ରତି କଣ କର୍ତ୍ତବ୍ୟ ରହିବା ଅବଶ୍ୟ ସ୍ୟକ
ଏଇବା ମାନେ ବାପା ମା ଯା ଯେମିତି ଚାହୁଁଥିବେ। ଏମିତି କରିବା ଆଉ କଣ କର କର୍ତ୍ତବ୍ୟ ଏଇ ବାପା ମାଙ୍କର ଭଲ ମନ୍ଦ ଟାଇମ ପାଇଁ ସବୁବେଳେ ତାଙ୍କ ପାଖରେ ଛିଡା ହବ। ଯୋଉଟି ବା ବାପା ମା'ଙ୍କର ଦରକାର ପଡିବ କିଛି କାମରେ ଯାଇକି ତାଙ୍କୁ ସାହାଯ୍ୟ କରିଦବ। ଫୋନ ରେ କଥା ହେବା କି ଫୋନ ଦେଖିବା ସାଙ୍ଗମାନଙ୍କ ସହ ବୁଲିବା ଅପେକ୍ଷା ଏଇଠି ସାଙ୍ଗେ ସାଙ୍ଗେ ତାଙ୍କୁ ସାହାଯ୍ୟ କରିବ ହେଲା କି।
ହୁଁ ଆଉ ତାଙ୍କ କଥା ସବୁବେଳେ ଶୁଣିବା ଦରକାର।
ହଁ ଜାଣିଛୁ ଆଉ। ଆଉ ଆସୁନା ରଜରେ ଆସୁନ ଆମ ଘରକୁ।
ହଁ ଭାବ ତମ ଏଠିବା ତମ ଏଠି ବହୁତ ଭଲ ସେ ପାଳନ କରାଯାଏ ନା?
ହଁ ଆମର ସାହିରେ ଅଛି ଯେ। ସାହିରେ ରଜ ତିନଦିନ ଯୋଉ ହୁଏ ସବୁ ଝିଅ ମାନଙ୍କୁ ଡାକିକି ଖାଇବାକୁ ଦେବେ ହେଲା କି। ଯାହା ଘରେ ଯାହା ଖାଇବା ପୋଡପିଠା ଚକୁଳି ପିଠା ଇଟଲି ଆରିସା। ବରା ସିଙ୍ଗଡା ମିଠା ପି ଜିଲାପି ପିଆଜି ଯାହା ଯାହା ହେଲା ହେଲା କି ସବୁବେଳେ ଝିଅକୁ ତିନି ମାନେ ସଖାଳୁ ଡାକୁଥିବେ ଏଗାରଟା ବେଳେ ଗୋଟେ ବେଳେ ଚାରିଟା ବେଳେ ସନ୍ଧ୍ୟା ବେଳେ। ଡାକିକି ଖାଇବାକୁ ଦିଅନ୍ତି ଝିଅ ମାନଙ୍କୁ ସମସ୍ତେ ମିଶିକି ଆମେ ସମସ୍ତେ ଗୋଟେ ଜାଗାରେ ମିଶିକି ରୁଣ୍ଡ ହେଇକି। ପୁରା ଗୋଲ ଟାଇପରେ ପୁରା ବସିଯିବୁ ଗୋଲେଇ ବୈଠକ ଭଳିଆ ହେଲା କି। ବସିକି ଖାଉ ତିନଦିନ ଯାକ ଆମର ସେୟା ହୁଏ। ଆଉ ତମର?
ହଁ ଆମର ବି ଏଠି ହୁଏ। ଆଉ ଆମର ଏଠି ଅ ହଁ ଆମର ଯୋଉ ହୁଏ ଆମର ସେଠି କମ୍ପିଟିସନ ବି ହୁଏ ଯୋଉଥିରେ ସବୁ ଛୁ ଛୁଆ ମାନେ ଭାଗ ନିଅନ୍ତି। ଆଉ ସେମାନେ ସେ ଖେଳନ୍ତି ଅ ସେମାନେ ପ୍ରାଇଜ ବି ତାଙ୍କୁ ଦିଆଯାଏ।
ଆଚ୍ଛା ଆଛା ଭଲ ତମର ସବୁ ଅଛି ଆଉ।
ହଁ।
ଆଉ ତମ ସେପଟେ ଗଲାଣି ନା ଭଉଣୀ ଜି ସାର୍ଥକ ର ଗୋଟେ ଗାଡିଟେ ଘୁରୁନି। ନା ଜାଣିନା।
ହଁ ହଁ ହଁ ଗୋଟେ ଆସିଥିଲା ମୁଁ ତ ଦେଖିନି କିନ୍ତୁ ମୋ ସାଙ୍ଗ ଗୋଟେ ମାନେ ରଖିଥିଲା ମୁଁ ତାକୁ ଦେଖୁଥିଲି ସବୁ ଛୁଆ ମାନେ ବ୍ୟା ବ୍ୟାଟ ବଲ ଖେଳୁଛନ୍ତି।
ତାପରେ ଛୁଆମାନେ ଖେଳୁଛନ୍ତି ଛୁଆ ନାଚୁଛନ୍ତି ଏମିତି କଥା ହଁ ଯାଇପାରିଲିନି ସିଆଡେ। ସେ ଆମ ଘର ପାଖରେ ରହି ଦେଖିଛି।
ସ୍ତ୍ରୀ ଲୋକମାନେ ବି ନିଜର ପ୍ରତିଭା ଗୁଡାକୁ ଦେଖଉଥିଲେ ଭଲ ଖେଳୁଥିଲେ ସେମାନେ। ଯା ହଉ ଏତେ ବୃଦ୍ଧ ବୟସରେ ବି ସେମାନେ ଆଗକୁ ଆସିିକି ଖେଳୁଛନ୍ତି। ସେଇଟା ସମସ୍ତଙ୍କ ଭିତରେ ରହିବା ଆବଶ୍ୟକ।
ସେଇତ ଜୀ ସାର୍ଥକ ମାଧ୍ୟମରେ କେତେ କଣ ହଉଛି ଆଉ।
ଯାହୋଉ ସେମାନେ ତାଙ୍କ ଲାଜକୁ ଦୂରେଇକି ଆସିକି ଏଠି ଖେଳିଲେ ନା ସମସ୍ତଙ୍କ ଆଗରେ। ଆମେ ଆମକୁ ବି ଖେଳିବା ଆବଶ୍ୟକ। ମୁଁ ବି ତ ହୁଁ ନା ମୁଁ କଣ ଯାଇଥିଲି ମୁଁ ଜାଣିଥିଲେ ଯାଇଥାନ୍ତି। ଆମର ବି ଏଠି ଆଗ ବୋଧେ ହେଇଗଲାଣି ଚାରି ପାଞ୍ଚ ବର୍ଷ କି ଅଧିକ ଆମର ଏଠିଥରେ ହୋଉଥିଲା ମୁଁ ବି ଯାଇକି ସେଠି ଭାଗ ନେଇ ଥିଲି ଗୀତ ଗାଇଥିଲି ମତେ ପୁରସ୍କାର ଦିଆହେଇଥିଲା।
ଆଛା ହ। ଏ ସବୁ ଗାଁ ଗାଁ ବୁଲିକି ସବୁ କରୁଛନ୍ତି ଆଉ।
ହଁ ହଁ। ଆଉ ଗାଁ ଗାଁ ନ ବୁଲିକି ଗଲେ ହବ ନା କାରଣ ଗାଁ ଟା ନା ସମସ୍ତେ ତ ଆଗକୁ ଆସିବେନି ସେମାନେ ଆସିଲେ ମାନେ ବାହାରିକି ନିଜର ପ୍ରତିଭାକୁ ଦେଖ କି ଆଉ ତମେ ବା ପଢ ନା କଣ?
ଏ ପଢୁଛି ବା କମ୍ପିଟେଟିଭ ର ପାଇଁ ପଢୁଛି ହେଲାକି।
ହୁଁ।
ଏ କେତେ ମୋ ମୁଣ୍ଡ ଗଲେଣି ବିଶ୍ୱାସ କର ମତେ ଚିଡା ଲାଗିଲାଣି ଭାବଛି ଆଉ କିଛି କରିବିନି।
ଚିଡିଲେ କଣ ହବ ଚିଡିଲେ କଣ ହବ ଛାଡିଦେଲେ ତମେ ହବ ତମେ ହଇରାଣ ହବ
ମାସେ ମତେ ଟିକେ ଗ୍ୟାପ ଦେଇ ନଥାନ୍ତେ କିଛି ନହିଁ ଏବେ ଯୋଉ ସେଇ କଲେଜ ଯିବା ବନ୍ଦ ହେଇଛି ସରିଛି ହଁ ପରୀକ୍ଷାଟା ଦେଇସାରଚି କମ୍ପିଟେଟିଭ ପାଇଁ ପା ପୁରେଇ ଦେଲେ ସେଇ ଏକାଡେମୀରେ ସେଠି ସଖାଳୁ ଉଠିକି ଘରକାମ କର ଖାଇ ପିଇକି ନିଜ କାମ ସ୍ ସାରିକି ଫୁଣି ପଢିବା ପାଇଁ କ୍ଲାସ ପାଇଁ ଯାଆ ସେଠି କ୍ଲାସ ସାରିକି ଫୁଣି ଖରା ବେଳକୁ ଆସିକି ଫୁଣି ଖାଇ ପିଇକି ଟିକିଏ ଶୋଇ ନଥିବୁ ଶୋଇବା ସତରେ ମତେ ଲାଗୁଚି ମୋ ଜୀବନରେ ବୋଧେ ମୁଁ ଶୋଇବା ଭୁଲିଯିବି। ଟିକେ ନାକୁରୁ କଣ ଶୋଇଥିବି ଗଡୁଥିବି ଆଉ ଉଠିକି ଫୁଣି ପଢିବି। ଏଇ ମାନେ ମୋ ଦିନ କଣ କହିଲ?
କଷ୍ଟ ନ କଲେ କଁ ହବ ଆ ବାପା ମାଆ ଏତେ ଭରସା ରଖିକି ଆମ ଓପରେ ସେ ଆମ ପା ପାଠ ପଢୋଉଚନ୍ତି ଏତେ ଭର୍
ଏ ଠିକ କଥା କହିଚ ମୋ ମୁଣ୍ଡରେ ଏମିତି ଭଲ କଥାଗୁଡା ପସ୍ ସେ କିନ୍ତୁ ଏବେ ମୋ ମୁଣ୍ଡ ଯେ ପାଗଳ ଭଳି ହୋଉଚି ମୋ ମାଇଣ୍ଡରେ କେବଳ ଗୋଟେ ଜିନିଷ ପସୁଚି ଆରେ ପାଠ ପଢି କଣ କରିବି ମଣିଷ ଜନ୍ମ ପାଇଚି ବଞ୍ଚିକି ରହିଲେ କେତେ କଣ କରିପାରିବି।
ଏଟା ତ ଗୋଟେ କଥା ସବୁ ର ମୂଳରେ ନୁହେଁ ଯେ ଖାଲି ପାଠ ପଢିକି ହିଁ ତମେ ରୋଜଗାର କରିପାରି ବୋହୁତ ସାରା ଜିନିଷ ଅଛି ବୋହୁତ ସାରା କଳା ଆମ ପାଖରେ ବୋହୁତ ସାରା କଳା ଅଛି ଆମେ ତାକୁ ବି ଦେଖେଇକି ଆମେ ରୋ ଜଗାର କରିପାରିବା ବୋହୁତ ସାରା ଜିନଷ ଅଛି ଯେମିତି ଆମେ ସିଲେଇ କରିକି ସିଲେଇ କରିକି କରିପାରିବା ଆଉ ହଁ ଖେଳିବା ହଁ ଗୀତ ଗାଇକି, ନାଚିକି ଆଉ ଚିତ୍ର ଅଙ୍କନ କରିକି।
ହଁ କେତେ କଣ ଅଛି। ବାପା ମାଆଙ୍କୁ କିଛି ଜଣା ନାହିଁ ଶିକ୍ଷା ଛଡା ବାପା ମାଆଙ୍କୁ କିଛି ଜଣା ନାହିଁ।
ହଁ ଶିକ୍ଷାଟା ଆମର ଦରକାରେ ଆମ ଜୀବନରେ ଶିକ୍ଷା ନଥିଲେ ତ ଆମେ ଆଉ
ନୁହେଁ କି ମୁଁ ଆଉ କଣ ଚବିଶ ଘଣ୍ଟା ଚବିଶ
ହଁ ସେଇଟା ଶିକ୍ଷାଟା ଦରକାରେ କୋଉଟା ଭୁଲ କୋଉଟା ଠିକ୍ ଆମେ ବୁଝିପାରିବା କିନ୍ତୁ ନୁହଁ ଯେ ସେଇଟା ହିଁ ଗୋଟିଏ ମାଧ୍ୟମ ଯୋଉଥିରେ ଆମେ ରୋଜଗାର କରିପାରିବା।
ପାୱାର ତ ଯାହା ଥିଲା କମିଥିଲା ମୋର ଏବେ ମାଇନସକୁ ପଳେଇଲାଣି ମତେ ଭାରି ରାଗ ଲାଗିଲାଣି ମାନେ ଦିଇ ମାସ କଣ ବସି ପଢିଲି ଅନ୍ଧାରରେ ଅନ୍ଧାରରେ ବସିକି ମୋର ଆଖି ମାଇନସକୁ ପଳେଇଛି।
ତମେ ଆଣିକି ଚଷମା ଲଗା ଆଉ ମୁଁ ଶୁଣିଚି ଯେ ସକାଳୁ ଯଦି ଉଠିକି ଆମେ ସେ ଅଘସା ମୁହଁରେ ଯୋଉ ଛେପ ଥାଏ ତାକୁ ଯଦି ଆମେ ଆଖିରେ ଲଗେଇବା ତାହେଲେ ଏଟା ଟିକେ କମିଯାଏ।
ସତ ନା କଣ ଏଥରୁ ମୁଁ ସେୟା କରିବି ଆଉ। ଏ ଭୋଉଣୀ ବଢ଼ିଆ କଥା କୋହିଚ କାଇଁ ପଇସା ଖର୍ଚ୍ଚ କରିକି ଏବେ ମେଡିକାଲ ଯିବି। ଟେଷ୍ଟ କରିବି ଚସମା ଆଣିବି ନା ଆ ଅଭିଯୋଗ ତ ସେଇୟା କରି ଭଲ କଥା କହିଚ। ହଁ ତ ଏମିତିରେ ସକାଳୁ ଉଠି କେବେ ମୁଁ ଧୁଏନି ସ୍ ସହଜରେ ମୋର ଦିନ ନଅଟା ଯାଏ ମୁଁ ସେମିତି ବୁଲୁଥିବି ତାପରେ ଯାହା ହବ। ମୁଁ ଏଥର ସେୟା କରିବି ହଁ ପରା। ହଁ ମୋର ସେଟା ମୁଁ କଣ ପାଇବି।
ଆଉ ତମେ ଭଲ ବା ଦୋଉଡ ନା କଣ?
ହଁ ଦୌଡ଼େପରା ଆଗରୁ ସେଇଟା ଥିଲା ସ୍କୁଲ ଟାଇମରେ ଥିଲା। ଆଉ ଏବେ ସେ ସବୁ ନାହିଁ ଆଉ।
ଦୌଡିବା ଦ୍ୱାରା ଆମର ଜାଣିଚ କଣ ସବୁ ଭଲ ହୁଏ?
କୋହୁନ ଏ ହଁ ହୁଏ ଦେହ ଦେଖ ଦେହ ଫିଟ୍ ରହିବ ହେଲାକି ମେନ୍ ଜି
ହଁ ହଁ ଆମର ଯୋଉ ଓଜନ ସେଟା ବି ବଢ଼େନା କମେ ଆମେ ଯା ଖା ଖାଇବା ସେଟା ଭଲସ୍ ହଜମ ବି ହେ
ହଁ ଆମେ ତ ଏତେ ମୋଟା ଯାଇଚେ ତମେ ଆଉ କୁହନା ଆମେ ଏତେ ମୋଟା ଯାଇଚେ ଓଜନ କମେଇବା ନା?
ଓଜନ କମିଯିବ ସବୁବେଳେ ଆମେ ଯଦି ସକାଳୁ ଦୌଡିବା। ସବୁବେଳେ କିଛି ନା କିଛି ପରିଶ୍ରମ କରିବା ଆବଶ୍ୟକ ଖାଲି ଆଉ ବସିକି ଘରେ
ନାଁ ମୁଁ ଏଥର ଭାବିଛି। ଯିବା ଦୌଡ଼ା ଦୌଡି ସକାଳୁ ଉଠିକି ଦୌଡା ଦୌଡି କରି ମୁଁ ଆମେ ଆସି ପଅଁଷଠି କେଜି ହେଲିଣି ଆଉ କୁହନା ମତେ। ପଅଁଷଠି କେଜି ମାନେ କମ ହେଲାଣି ମୋର।
ପଅଁଷଠି ମୁଁ ବୋଧେ ସଇଁତିରିଶ ଅଢତିରିଶି ବୋଧେ ହେବି ନା କଣ।
ମୋ ବୋପା ତମେ ନହେଲେ ମୋ ଠୁ ନେଇଗଲ ତମେ ମୋ ଠୁ ନେଇଯା ମୁଁ କାହିଁକି ଏତେ କମେଇି ମାନେ ଖାଲି ଟା ସାରିବି।
ହଉ ଦେଇଦବ ଆଉ କଣ କି ମୁଁ ଟିକେ ବହୁତ ପରିଶ୍ରମୀ ଲୋକ ଲୋକଟା ନା ବହୁତ ପରିଶ୍ରମ କରେ ସେଥିପାଇଁ ମୋ ଓଜନ ଟା ଟିକେ କମିଯାଉଚି।
ସେଇଥି ପାଇଁ ଆଉ। ମୁଁ କହିଲି ତମେ ସଇଁତିରିଶ କେଜି ଆସିକି ଇଏ କଣ। ଆଉ ସବୁ ଆଉ ତମ ଭଉଣୀ ତମେ ଚୁ ଟିର କେମିତି ଯତ୍ନ ନେଉଛ କଲେ ତମ ଏତେ ବଢ଼ିଆ ଲମ୍ବା ଚୁ
ଚୁଟିର ନା ହଁ ସପ୍ତାହରେ ଚୁଟି କି ଦୁଇଥର ଚୁଟି ତ ଏକା ଏଟାକୁ କୁହନ୍ତିନି ଆକୁ ଶୁଦ୍ଧ ଭାଷାରେ ଆକୁ ବାଳ ବୋଲି କୁହନ୍ତି। ତମେ ଦେଖିବ ଆମର ଏଠି ଆକୁ ଖରାପ ଭାଷା ବୋଲି କହୁଛନ୍ତି କିନ୍ତୁ ବାହାରେ ତମେ ଯାଇକି ତାହାକୁ ଚୁ ଚୁଟି ବୋଲି କହିବ ସେ ବୁଝିପାରିବେନି ଆଉ ମୁଁ ହଁ ଆମକୁ ସପ୍ତାହରେ ଦିଥର ସଫା କରିବା ଆବଶ୍ୟକ। ସାମ୍ପୁର ବ୍ୟବହାର ଯେତେ କମ ପାରିବ ସେତେ ସେତେ କମ କରିବା ଆୟୁର୍ବେଦିକ ହଁ। ଆୟୁର୍ବେଦିକ ର ଜିନିଷ ସବୁ ବ୍ୟବହାର କରିବା ଆବଶ୍ୟକ ଆଉ ଚୁ
ଆଉ ତମ ସେ ପଟେ ମଞ୍ଜୁଆତି ପତ୍ର କୋଉଠି ମିଳିବ କି? ମୁଁ ମେହେନ୍ଦୀ କରନ୍ତି ଟିକେ ମୁଣ୍ଡରେ।
ଓହୋ ମଞ୍ଜୁଆତି ପତ୍ର ହ ଆମର ଏଠି ଥିଲା ଏବେ ଆଉ ନାହିଁ ଆଗରୁ ଥିଲା।
ଆଚ୍ଛା ନାଇଁ ନହେଲେ ଲଗେଇଥାନ୍ତି। ମୋ ଚୁଟି ଗୁଡ଼ା ପାଚି ଗଲାଣି ଗୋଟେ ଗୋଟେ ଏତେ କମ୍ ବୟସ ପାଚିଗଲାଣି ଆଉ ମତେ ଭଲ ଲାଗୁନି ଏ ସବୁ।
ସେଇପା ତମେ ଖାଇବା ପିଇବା ତମର ଠିକ ନାହିଁ ଏଣୁ ତେଣୁ ଖାଇବ। ଆମର ପରିବେଶ ବି ଏତେ ଏତେ ପ୍ରଦୂଷଣ ହେଲାଣି ଯେ ହଁ ସେଥିପାଇଁ ତମ ଚୁଟି ଗୁରା ପାଚିଗଲାଣି।
ହଁ ପରା ମାନେ ଆଉ କମ୍ ବୟସରେ ପାଚି ଯାଉଛି ନା ଆଉ ଭଲ ଲାଗୁନି ମତେ।
କିଛି ନାଇଁ ଆଜି